ହାଲୋ।
ହାଲୋ।
ହଁ। କଣ କରୁଛ?
ଏଇ ବସିଛି। ତମେ?
ମୁଁତ ଏଇ ରୋଷେଇ, ଭାତ ବସିଛି ଯେ ଲାଇନ୍ ପଳେଇଲା।
ଯୋଉ କଣ, କୋଟର ଲାଇନ୍ ବସୁଛି ଇଣ୍ଡକ୍ସନ୍ ନା ଏଇ ଯୋଉ ହିଟର। ଓ ଅଧିକ ତ ତାହେଲେ ତମର କରେଣ୍ଟ ବିଲ୍ ଉଠୁଥିବ।
ଏ ଏ ଛଅ ସାତଶହ ଭିତରେ ଉଠେ ଆଉ। ବେଶୀ ନୁହଁ ମେସିନ୍ ଚାଲେ ଭାତ ଫାତ ବସେ।
ଭାତ ଟା ଇଣ୍ଡକ୍ସନ ରେ ବି ଶୀଘ୍ର ହେଇଯିବ ମାଜିବା ପାଇଁ ବି କଷ୍ଟ ନୁହେଁ
ମୁଁ ଚୁଲି ରେ କରେନି ମୁଁ ଖାଲି ଗ୍ୟାସ୍ ରେ କରେ।
ଡେଚି ନା ଡିସ୍ ଛୋଟ ଡିସ୍।
ଡିସ ଡେଚି ଯାହା ହବ ଆମର ଖାଲି ଗ୍ୟାସ୍।
ହୁଁ ଭଲ କରୁଛ ତମେ।
ଚୁଲିରେ କରେ।
ଆଉ ତରକାରୀ ପତ୍ର ବସାଇ ଲନି?
ଆଁ
ତରକାରୀ କରି ସାର
କଣ କହିଲ ନା କିଛି କରିନି ଖାଲି ଭାତଟା ବସେଇ ଥିଲି ନା ନା।
ଭାତଟା ହେଇ ସାରିଲେ ତ ଆଉ ଗ୍ୟାସ ରେ ତରକ ତରକାରୀ କରିଦବୁ କେତେ ସମୟ ଲାଗିବ କି ତରକାରୀ କରିବାକୁ?
ହଁ ହଁ ହଁ।
ଆଉ କଣ ଖାଇଛ ଆଜି?
ନା ସୁଜି ପିଠା ଦିଟା ଖାଇଥିଲି ମ ଯା ଦେଇଥିଲା ଯେ ଚା ପିଇକି ସେ ସୁଜି ପିଠା ଦି ଟା ଖାଇଥିଲି। ଆମ ଜା ମୋ ଜା କରିଥିଲା।
ତମ ଆଡେ ବର୍ଷା ହଉଛି ନା?
ନା ଆଜି ବର୍ଷା ନାହିଁ।
ଆଜିି ଟିକେ ଖରା ଦେଇଚି।
ହୁଁ।
ଆଉ ଗାଧୁଆ ପାଦୁଆ କାମ ସବୁ ସାରିକି ଠାକ୍ କୁର ପୂଜା କରିସାରିକି, ଭାତ ହେଇସାରିଲାଣି।
ଜା ନାହିଁ ନା, ଠାକୁର ପୂଜା ଏଇନା ନାହିଁ।
ଅହୋ ହୁଁ।
ଉଁ ହୁଁ। ଆଉ କଣ କହୁଥିଲ, ଆଜି କଣ ତରକାରୀ କରିବ?
ଦେଖିଆ
ଆଇଁଷ କିଛି କରିନ, ମୁଁ କଲି ଆଇଁଷ ଆଜି କିଛି ଆଣ ନକି?
ଉଛା କିଛି ଆସିନି ଏ ପର୍ଯ୍ୟନ୍ତ ଦେ ପୁଅକୁ ପଚାରେ। ଛକରେ ମାଛ କଟା ହଉଛି, ଚିକେନ ବି କଟା ହଉଛି, ଯହା ଆଣିବ ଆଉ।
ହଁ।
ଏମ ମିଳେଇ ପାଖରେ ସ ପୁଅ ହଁ ପୁରା ଖାଇଛି।
ଆଉ ତମ ଦେହ ଭଲ ଅଛି ନା?
ହଁ ହଁ। ସବୁ ଠିକ ଠାକ୍।
ବର୍ଷା ତ ବର୍ଷା ତ ନାହିଁ ତାହେଲେ ଏ ଯୋଉ ଧାନ ଫାନ ବି ସେଗୁଡାକ ଇଏ କରିପାରୁନଥିବ ସେ ପକେଇଛ ନା?
ହଁ ତଳା ହେଲାଣି ବର୍ଷା ହେଲେ ସିନା ରୋଇବେ।
ତଳି ହେଇସାରିଲାଣି ତମ ଆଡ଼େ।
ଉଁ
ଓହୋ।
ବର୍ଷା ରୁ ରୋଇଲା ଭଳିଆ ଏଦି ହେଇନି ତଳା ହେଲାଣି। ଆମର ଏଇ ରଥଯାତ୍ରାଟୁ ରୁଆ ରୁଇ ଆରମ୍ଭ ହେଇଜିବ।
ହୁଁ ଆମ ଆଡ଼େ ବି ସେଇ ତଳି ପଡିଚି କିନ୍ତୁ ବର୍ଷା ପାଣି ତ ଲାଗିନି ଆଉ ବିଲ କାମ କେମିତି କରିବେ।
ହଁ ସେଇଥି ପାଇଁ ହେଲା ହେଇନି।
ହୁଁ ମାନେ ତଳି ପଡ଼ିଚି ଏଇ ଯୋଉ ତିନି ଚାରି ଦିନ ପୂର୍ବରୁ ଯୋଉ ବର୍ଷ୍ ଷା ହେଲା ପାଣି ଲାଗିଥିଲା। ଲାଗିଥିଲା ଯେ ଆଉ ଦେଖିଲା ବେଳକୁ କିନ୍ତୁ ହେଲା ତଳି ତ ହେଇନି। ଓଁ, ବିଲ କାଦେଇ ଦେଲେ ଶୁଖିଯିବ ପୁଣି ସେଥିପାଇଁ ଆଉ କାଦେଇଲେନି ବିଲ।
ହୁଁ।
ହୁଁ। ଦେଖିଆ ଆଉ ଯଦି ବର୍ଷା ଟା ହେଇଥାନ୍ତା ଆଠ ଦିନି ପରେ ତାହେଲେ ଲୋକ କାଦେଇକିନା ବିଲ ଫିଲ ଯାହା ରୋଇଥାନ୍ତେ ଶୀଘ୍ର ଟିକେ ବର୍ଷା ଟା ହେଇଗଲା ଆଉ।
ଏଇପା ଦି ଦିନର ବର୍ଷା ଧରା ଏ ବର୍ଷା ଛାଡ଼ିଗଲା।
ହଁ ବା, ପୁଣି କି ଖରା କି ଗରମ ଦେଖୁନ ଉଁ ହୁଁ।
ହୁଁ, ବର୍ଷା ଟା ଜମା ଦି ଦିନ୍‌
ବର୍ଷା ଟା ବି, ଯେତେ ବି ବର୍ଷା ହେଲେ ଗରମ ହଉଛି।
ଏଇ ଯେମିତି ଏମିତି ବର୍ଷା ହବା କଥା ନା, ଏଇ ବ ଆଷାଢ଼ ମାସ ହେଲାଣି ବର୍ଷା ନା ଛେ ଚିବା କଥା।
ଉ ହୁଁ, ହଁ। ଆଉ?
ଆଉ କଣ?
ତମ ଦେହ ଭଲ ଅଛି?
ହଁ ଭଲ ଅଛି।
ଉଁ ଆଉ ସମସ୍ତଙ୍କ ଦେହ ଭଲ ଅଛି ନା ଘରେ?
ହଁ ଭଲ।
ଝିଅ ପୁଅ ସ୍କୁଲ ଯାଇସାରିଲେଣି?
ମୋର ଗୋଟେ ପୁଅ ଡିପ୍ଲମା କରୁଛି ଯାଇନି ଛୁଟି ରେ ଅ ଛି ଯାଇନି ଆଉ ଯିବା କୋଉଦିନ ଗୋଟେ ରଥଯାତ୍ରା ପ ନା ନା ସେ ଢେଙ୍କାନାଳ ସେ ରଥଯାତ୍ରା ପରେ ଯିବ।
ଓହୋ ଢେଙ୍କାନାଳ କୋଉଠି କରୁଛନ୍ତି ଡିପ୍ଲୋମା?
ଢେଙ୍କାନାଳ ତ କଣ ହେଟା ଗ-ଗମେଣ୍ଟେ ପଲିଟେକ୍ନିକ୍ ହେଟା ଅଛି ଢେଙ୍କାନାଳ ପ୍ରପର ଢେଙ୍କାନାଳ।
ଓ ହୋ ଢେଙ୍କାନାଳ ହୁଁ। ଏଇ ଯୋଉ ହୁଁ ଆଉ?
ଆଉ କଣ?
ପୁଅ ଯାହା କହିବେ ସେ ନେଇ ଆସିବେ ଚିକେନ୍ କି ମାଛ ଯାହା ଆଣିଲେ କରିଦବ। ହଁ ପୁଅ କୁଆଡ଼େ ଯାଇଛନ୍ତି ଖାଇକି? ହଁ ପୁଅ କୁଆଡ଼େ ଯାଇଛନ୍ତି?
ଘରେ ଅଛି ଏ ମୋ ପୁତୁରାର ତାର ଘରେ ବସିଛନ୍ତି।
ହୁଁ। ତମେ ଏ ଯୋଉ ପୁଅ ଯୋଉଠି ପଢ଼ୁଛନ୍ତି ଡିପ୍ଲୋମା ତମେ ସେଇ ଢେଙ୍କାନାଳ ଯାଇଛ ନା?
ଦି ଥର ଯାଇଛି ତା ଆଡମିସନ ବେଳକୁ ଯାଇଥିଲି ତାକୁ ଛାଡ଼ିବାକୁ ଯାଇଥିଲି।
ହୁଁ ସେଆଡ଼େ ତ ବଢ଼ିଆ ଯୋଉ ଦଶହରା ବେଳକୁ ବଢ଼ିଆ ହୁଏ ଢେଙ୍କାନାଳ ଆଡ଼େ।
ଭୁବନ ଦଶହରା ଢେଙ୍କାନାଳ ଲକ୍ଷ୍ମୀ ପୂଜା।
ହଁ। ସେ ଭୁବନ ସେଆଡ଼େ ମୋର ଜଣେ ନଣନ୍ଦ ବି ବାହା ହେଇଛନ୍ତି ସେ ଢେଙ୍କାନାଳ କନ୍ତା ମରୀପାଟିରେ ବାହା ହେଇଛନ୍ତି ସିଆଡ଼େ। କାମାକ୍ଷା।
ଉଁ ହୁଁ ।
ହୁଁ ହୁଁ ମୁଁ ଯେ ଯାଇଥିଲି ଥରେ ଏ ଯୋଉ ହେଇ ଥିଲା ତାଙ୍କ ଦଶହରାରେ ତାଙ୍କର ଖଣ୍ଡା ଯୋଉ ଧରିକିନା କରନ୍ତି ଏଇ ଯୋଉ ଖଣ୍ଡା ପୂଜା କରନ୍ତି ତା ହଁ ଯାଇଥିଲି ଏବର୍ଷ ମୋନଣନ୍ଦ ସିଆଡ଼େ ବାହା ହେଇଚିତ। ଯାଇଥିଲି।
ଆଉ। ଆଉ କଣ କହୁଛ ରଥଯାତ୍ରା ତମ ଆଡ଼େ?
ରଥଯାତ୍ରା ଆମ ଦୁଆର ମୁହଁରେପା।
ଇସ୍ ତମ ଭାଗ୍ୟତ ଆଉ ହୁଁ ହୁଁ।
ଆମ ଦୁଆର ମୁହଁରେ।
ଠାକୁରଙ୍କୁ ଦେଖିବ। ତ ଭଲ ଲାଗିବ ଏଇନା ବାହୁଡ଼ା ପର୍ଯ୍ୟନ୍ତ ଏଇନା ଭଲ ଲାଗିବ ତମ ଗାଁଟା ବନ୍ଧୁବାନ୍ଧବବି ଆସିଥିବେ?
ହଁ ଆସନ୍ତି ଆମର ଏଇ ମୋ ପୁତୁରା ଝିଆରୀ ଗୁରେ ଅସନ୍ତି ଯାହା ଆଉ କେହି ନାହେଁ।
ଉଁ ହୁଁ ହଁ ତମ ଭାଇଙ୍କ ଯୋଉ ପୁଅ ଝିଅନା ନା ତମ ଯା
ହଁ ନା ନା ମୋ ଭାଇ ପୁଅ ଝିଅ ଭଉଣୀ ପୁଅ ଝିଅ ଭଉଣୀର ପୁଅଟେତ ଝିଅ କହୁଚି।
ସମସ୍ତେ ଆସୁଥିବେ ମାଉସୀ ଘର ଗାଁରେ ହଉଚି ଅପା ଘର ଗାଁରେ ହଉଚି ଆଉ।
ମାଉସୀ ରଥଯାତ୍ରା ମୋ ଭାଇଙ୍କ ପୁଅବି କହିଲା ମାଁ ସେମତେ ମାଁଡାକେ ମାଁ ମୁଜିମି ଯାତ୍ରା ମୁକହିଲି ଆସିବୁ।
ହଁ ଘର ପାଖରେ ଆଉ ଆସିବେ ଦେଖି ଦୁଖାକି ଯାତ୍ରା ଫାତ୍ରା ହୁଏନା ଖାଲି ଏମତି ନର୍ମାଲ ଥ ହୁଏ ରଥଯାତ୍ରା
ନର୍ମାଲ ରଥ ଟଣାହୁଏ ଦୋକାନ ବସେ ଆଉ ଗାଁ ଆଉ କଣ ହବ।
ହଁ ପୁରୀ ପୁରୀ ପୁରା ସେଆଡ଼େ ପୁରା ଏଇନା ଆ ଆଜିଠୁ ସେଆଡ଼େତ ସବୁବେଳେବିତ ଗହଳି ଏବେଠୁ ପୁରୀରେ ପୁରା ଗହଳି ଲାଗିିକି ଲୋକ ରହିବେଣି ରୁମ୍ ନେଇକି।
ହଁ ଆମର ଏରା ଗାଁଗଳି ଜାଗା।
ହଁ ଆଉ ଗାଁଗାଉଲିବି ଠାକୁର ହଉଛନ୍ତି ମାନେ ଗାଁଗହଳି କଣ କଣ। ଠାକୁର ଯୋଉଠି ହଉଛନ୍ତି ସେଜାଗା ପବିତ୍ର।
ଏଟା ବୁଢ଼ା ଟାପା ତାହେଲା ଦିନଠୁ ଏମିତିଆ ଟାଣୁଆଟା। ଆମର କଣ କହିଲ ସେଇ ରଥଯାତ୍ରା ଦିନ ଗହଳି ବାହୁଡ଼ା ଦିନ ଗହଳି ତାପରେ ମଝିରେ ଲୋକ ଆସନ୍ତି ଠାକୁରଙ୍କ ପାଖକୁ ହେଲେ ସେ ସେଇ ଦିଦିନଟା ବେଶୀ ସେଇ ଗହଳି ଆଉ।
ହୁଁ ହୁଁ। ଆଉ।
ଆଉ କଣ?
ତମ ବାପ ଘରେ ଫୋନ୍ କରିଥିଲେନା?
ବାପ ଘର ହଇନା ଫୋନ୍ କରିଥିଲେ ଏଇ ଗରମାରେ ମୋ ଝିଅରେ ଫୋନ୍ କରିଥିଲା କାଟି ଦେଇଚି। ସେଠି ତମ ଅଛନ୍ତି।
ହୁଁ।
ତମେ ଏ ପ ଏଇ ଏଇ ଏଇସା ଟା କ୍ଲିୟର କରିଦିଅନ୍ତନିନା ଆଗ ପଇସାଟା କୋଉଠି ପୁଅ ଜିବ ରିଆଡ଼ମିଶନ କରିବ ବୋଲି ଦିିଅ ବୋଲି ଶୁଣୁନ। ଲାବ ନବ
ଆଉ?
ଆଉ କଣ ଦେଇଚ?
ଆଉ ଦି ମିନିଟ୍ ଦି ମିନିଟ୍ ପରେ ଯାଉଚି ତାଙ୍କୁ ଦଉଥା।
ହୁଁ।
ମୋର ଗୋଟେ ବେପାର ଚାଲିଚିତ।
ଓହୋ ହୁଁ ହୁଁ।
ବେସ୍ ବେସନ ପ୍ୟାକେଟ କରେ ସେଗରାଖି ଆଇଲେଣିତ ସେଇଥିପାଇଁ ଡାକୁଚନ୍ତି। ଦି ମିନିଟି ଏଁ।
ଦୋକାନ ଦେଇଛ?
ନା ଦୋକାନ ନୁହଁ ଘରେ ପେସେଇକି ଦିଏ ମାନେ ଦି ମିନିଟ ଅପେକ୍ଷା କର ମୁଁ କରେ କଥ ଥା ହଉଛି ତାପରେ ଯାଇ ଉଠେଇ ଦଉ ଏଇ ବୁଟ ପେସେଇକି ବେସନ କରେ ଆଉ
ଓହୋ ହଁ ହଁ ଯା ହଉ ସେ ପେସେଇବାଟା ତ ଭଲ ସଂସ୍ଥା।
ନା ମୁଁ କରେ ପାଞ୍ଚ ଛଅ ବର୍ଷ ହେଲା କଲିଣିି ଏକୋଇଶି ମସିହାରୁ
ହୁଁ।
ହଳଦୀ, ବୁଟ ଅଟାଟା କରୁଥିଲି ଗହମଟା ବନ୍ଦ ହେଲା ପରେ ହେଇଟା ବନ୍ଦ କରିଦେଇଛି ଆଉ।
ତମ ଆଡେ କଣ ଚାଷ କରନ୍ତି?
ଆମର ଏଠି ଖାଲି ଧାନ ଚାଷ ମୋ ବାପଘର ସବୁ ପ୍ରକାର ମୁଗ, ବିରି, କୋଳଥ ଖସା, ବାଦାମ, ବାଇଗଣ, ବାଇଗଣ ଫେମସ୍ ମୋ ବାପଘର।
ଆମର ବି ସେଇଗୁଡା ସବୁ ଚାଷ କରନ୍ତି ଆମର ନଈକୂଳିଆ ଜାଗା ନା ବାଦାମ କରନ୍ତି। ଖସା, ବିରି
ବାଦାମ, ବାଦାମ ଗୁଡା।
ମୁଗ, ହରଡ଼ ଆଉ ସବୁ କଥା ଚାଷ କରନ୍ତି ଧାନ ବି କରନ୍ତି ଏବେ ବାଇଗଣ ସବୁ ଯୋଉମାନେ ଚତୁର୍ମାଶିଆ ବାଇଗଣ
ଏ ମା ମତେ ବା ସବୁ ବାଇଗଣ ଡାକନ୍ତି, ମୋ ଦିହର ସବୁ ବାଇଗଣ ବାଦାମ ମତ ତେ ଡାକିବେ ବାଇଗଣ, ଶ୍ୱଶୁର ମାନେ ମୋ ପୁଅ କୁ ଡାକିବେ ବାଦାମ।
ହଁ ଆମର ବି ଏପଟେ ଚତୁର୍ମାସିଆ ବାଇଗଣ ସବୁ ଲଗେଇଲେଣି ଜହ୍ନି, ଭେଣ୍ଡି, କଲରା, ସାରୁ ସବୁ କଥା ଲଗେଇଲେଣି। ହୁଁ ହୁଁ। ଚତୁର୍ମାସରେ ସେରା କରାଯାଏ ଚତୁର୍ମାସରେ ବାଦାମ ବି ବୁଣିଲେଣି।
ମୁଁ ପା ଏବେ ଯାଇଥିଲି ମୋ ବାପା ହ ଜାରେ ବାରଶହ ଟଙ୍କାର ମଞ୍ଜି ଆଣିଚନ୍ତି ଲଗେଇଲେଣି ତାଙ୍କୁ ଜର ନାଇଁ ଜର ହେରାକେ ନା ନା ମୁଁ କରମି ସମସ୍ତେ କରୁଛନ୍ତି ମୁଁ କରମି।
ହଁ ଖାଲିଟାରେ ବସିବେ ନା ଚାଷୀ ତ ଯାହା ହେନେ ସେ କରିବା ପାଇଁ ବାଧ୍ୟ ହୁଁ।
ଆ ମୋ ଭାଇ ପାଟି କରିବେ ମୁଁ କରିମି ମାନେ କରିମି।
ହଁ ଯୋଉମାନେ ଚାଷୀ ଆଉ ତାଙ୍କ ବୃତ୍ତିଟା ସେମାନେ ଛାଡି ପାରିବେ କି? ଯେମତି ହେଲେ ଯାହା ଲସ୍ ହଉ କି ଲାଭ ହଉ କରିବେ ଏ ବର୍ଷ ତ ସମସ୍ ସ୍ତେ କହୁଛନ୍ତି କଣ ବର୍ଷା ନାହିଁ ବୋଲି କମ ବର୍ଷା
କାଇଁକି ମ ଦୁନିଆ ମଞ୍ଜି ଆଣିକି ରଖେ ମୋ ବାପା ବି ମଞ୍ଜି ଦି ଦିଟା ମତେ ଦଉନ ମୁଁ ବାଡିରେ ପକେଇମି। ନାଁ ନାଁ ତୁ ତୋର ଅଲଗା କିଣିକି ଆଣେ ନା ନା ମୁଁ କିଣିକି ଆଣିକି ଦେବିନି ମୋ ମଞ୍ଜି ତୋତେ ଦେବିନି। ମୁଁ ମୋ ପାଇଁ ଆଣିଛି ନା ତୋ ପାଇଁ ଆଣିଚି? ମୁଁ ଆଉ ଥରେ ତୋତେ ଆଣିକି ଦେମି ପଛେ ନା ନା ପଇସା ନୁହେଁ ତୁ କିଣିବୁ ହେଲେ ମୋର ଯୋଉ ମଞ୍ଜି ଆଣିଚି ଖଣ୍ତିଏ
ହ ହଁ।
ଆଁ।
ଆଉ କଣ କହୁଛ?
ମୋ ବାପ ଘରଠୁ ଶାଶୁର ଆଠ କିଲୋମିଟର ଦଶ କିଲୋମିଟରର ଡିଷ୍ଟାନ୍ସ ହୁଁ।
ହଁ। ତମର ତ ଭାତ ବସେଇଲଣି ଆମର ତ ଭାତ ବସା ଯାଇନି ମୁଁ ଗାଧେଇ ନାଇଁ ବି।
ନା ଲାଇନ ନାଇଁ ବା ଲାଇନି ଆସିଲା ପର୍ଯ୍ୟନ୍ତ ଥା ଆଉ ଇଣ୍ଡକ୍ସନ୍ ରେ ଏଇନା କିଏ ଗ୍ୟାସ୍
ହଁ ଆଉ। ହଁ ଗୋଟେ ଆମର ବି ସେ ଗୋଟେ ସାଡେ ଗୋଟେ ବେଳେ ଖାଇବେ ଯେ ନା ମୁଁ ଗାଧେଇନି ଆଉ ଝିଅକୁ ଏଇନା ସ୍କୁଲ ପଥେଇନି। ପୁଅଟା କୁ ଶୋଇ ପକେଇଲି ସିଏ ଶୋଇଲା ପୁଅ ଝିଅ ସ୍କୁଲ ଗଲା ଗାଧେଇମି ସଫାସଫି କରିକିନା ପୁଣି ରୋଷେଇ ଆରମ୍ଭ ହବ ଆଉ।
ଆମର ଲୁଗାପଟା ସଫା ଧୁଆ ସବୁ ସରଚି।
ହଁ ତମେ ବା ସକାଳୁ ଛଅଟ ତମେ ଗାଧେଇ ସାରିଲଣି ଶୀଘ୍ର ଆଉ।
ଗହମ ଦ ପାଞ୍ଚ କେଜି ପେଶିଲି ଛତ ପାଞ୍ଚ କେଜି ଖଣ୍ଡେ ପେସେଇଲି ଏଁ ତାପରେ ଭାତ ବସେଇଲି।
କରେନ ନାଇଁ କରେଣ୍ଟ ଆସିଲେ ଭାତ ଇଣ୍ଡକ୍ସନରେ ହେଇଯିବ। କେତ୍ ସମୟ ଲାଗିବ କି ହବା ପାଇଁ ଭାତ ଟା ତାପରେ କେତେ ଚାଉଳ ପକଉଥିବ କି ଦି ତିନି ଜଣ ଲୋକ
ମିଲ୍କ ମେଡ ଡବାରେ ଡବେ ଆଉ ମୁଠେ ଖଣ୍ଡ।
ତମର ମାଣ ନାହିଁ କି ଡବାରେ ମାପ?
ମୁଁ ମାଣ ଅଛି ଯେ ମୁଁ ହେରା ମାଣରେ ମାପ ପାଏନି ଏଇଟାରେ ପ୍ରଥମରୁ ମାପୁଚୁ ତ ସେଟା ମା ସେଟାରେ ଜାଣିପାରିବି କେତେ ଚାଉଳ ପକେଇଲେ ଆମ ବାପା ମା ଛୁଆ ତିନିହାକୁ ହେଇଯିବ। ସେଟାରେ କେତେ ଚାଉଳ ପକେଇଲେ ଆମର ହେଇଯାଏ ସେଟା ମୁଁ ପକେଇଦିଏ।
ହଁ
ଆଉ ଖାଲି ମାନେ ଗରମ ପଖାଳ ଖାଅନି